କଣ କରୁଥିଲେ?
ଏଇ ବସିଚି ଆଉ ତୁ କଣ କରୁଛୁ?
ଇଏ ବସିଛି ହଁ।
ହଉ କଣ ଖାଇଛୁ କଣ? ଉଁ ହୁଁ ଆଉ ତମ ପଟେ ଖରା ହଉଛି ନା?
ଆମା ଆଡେ ବହୁତ ଜୋର ଖରା ହଉଛି ଆଜି ତ ଏତେ ଗରମ ହଉଥିଲା ହିସା ବାହାରେ ଗରମ।
ଆମର ଏପଟେ ପୁରା ଘଡଘଡି ମାରୁଥିଲା ଜୋରେ। ହଁ ଏପଟେ ବି ସେମତି ଘଡ଼ଘଡ଼ି ବିଜୁଳି ମାରୁଥିଲା। ହୁଁ ଏପଟେ ଜୋରରେ ଖରା ହେଉଛି ଘଡ଼ଘଡ଼ ବି ହେଉଥିଲା।
ଏ ବର୍ଷା ଫର୍ଷା ତ ହେଇନି କିଛି ବି
ଆଉଉ କୁଆଡ଼େ ବୁଲାବୁଲି କିଛି ପ୍ରୋଗ୍ରାମ୍ ଅଛି ନା ନାହିଁ?
ନାଇା ଗରମରେ କଣ ବୁଲାବୁଲି କରିବି ମାନେ ଭଲ ଲାଗୁନି ତ ଗରମ ପୁରା ଗୁଳି ଗୁଳି ହଉଛି ଏତେ ଜୋରେ। ସରୁ କଣ ହେଲା ଆଉ ପଢାପଢି?
ପଢ଼ାପଢ଼ି ପ୍ଲସ୍ ଥ୍ରୀ ପକେଇଥିଲି। ହଁ ଏବେ ପ୍ଲସ୍ ଥ୍ରୀ କରିବା ପାଇଁ ଛନି। ନର୍ସିଂ କରିବା ପାଇଁ ଭାବୁଛି ଏଇଠି ନର୍ସିଂ କରିବି ଆଉ।
ହଉ ଆଡମିସନ କୁଠି କଲୁନ ନା କରିନୁ?
ନା ନା କରିନି। ଓଁ ହୁଁ ନର୍ସିଂ। ପାଇଁ କରିବି ପା। ହ ସାଙ୍ଗ ମାନେ କଣ କହିଲନୁ ନାଇଁ ସାଙ୍ଗମାନେ ବି କେଉଠି କିଛି କରିନାହାନ୍ତି ଏ ପଯ୍ୟନ୍ତ ବି। ନା। କଣ ସାଙ୍ଗ ଗୁଡ଼ାକ କହୁଥିଲେ କିଏ ଡିପ୍ଲୋମା କରିବ କିଏ ଆଇଟିଆଇ କରିବ ଏମ ସବୁ କହୁଥିଲେ ଆଉ। ହୁ
ଆଉ ମୁଁ ଶୁଣିଲି କଣ ତମ ଘର ଆଗରେ ଗୋଟେ ଆଶ୍ଵସନ କଣ ଗୋଟେ ତିଆରି ହଉଛି। ସେଇଟା ମାନେ କୋଉ ମାନେ କରୁଛନ୍ତି।
ଉଁ ବିଜେପି ମାନେ କରୁଛନ୍ତି।
ହଁ ସେଠି ତମର ତ ପୁରା ଘର ପାଖରେ ପୁରା ଭଲ ହବ ପୁରା ଲ ଲୋକ ସବୁ ମିଛେ ସବୁ ଏକାଠି ହେବେ ସେଠି।
ହଁ ସେମାନେ ହବାରେ କଣ ଅଛି। ଆମେ ତ ଡେଲି ଘର ଭିତରେ ରହିଲୁ ଆଉ। ବାହାରହାରକୁଛି୍ନି।
ଗଳା ଭିତରେ ରହିଲେ ଭଲ ନା ଛାଇ ରହିଲ ଛାଇ ଭିତରେ ରହିବୁ କଳା ଗିବୁ
ଆଉ ତମ ଘରେ ସବୁ କଣ କରୁଛନ୍ତି। ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ଆଉ ଆଉ ଘରେ ବାପ ପ ବୋଉ କଣ କରୁଛନ୍ତି
ହଁ ତ ମୁ କଣ କରି ଆସ। କ୍ଷମା କରୁଛନି ଆଉ କଣ କରିବି ଗରମ ସେରେ ହହୁଛି।
ଓହୋ।
ହଁ ଖାଇଛଛି
କଣ ଖାଇବି ସେଇ ଭାତ ଡାଲି ଶାଗ ଶିକ୍କ୍ଷା
ଶାଗ କିଏ ଭଜିଥିଲା ଆଜି
ମୋତେ
ହୁ ଠିକଥିଲା ତମର ଶାଗ ଟା କେମିତି ମଜା ଯାଏ
ସିଏ ତ ଆଜି ଭାଜିଥିଲା ଯେ ପୁରା ଲୁଣିଆ କରିଦେଇଥିଲା
ହଁ ତୁ ଭାଜିଲେ କେମିତି ଭାଜୁ
ମୁଁ ଟିକେ ଭଲସେ ଭାଜି ଆଉ
ହଁ ତ ସା ମାନେ ଟିକେ ରେସିପି ଟା ଟିକେ କହିଲୁ କେମିତି ଖଜୁ
ରେସିପି କଣ ଶାଗକୁ କାଟିକି ଧୋଇବୁ ଧୋଇ ସାରିଲା ପରେ ମସୁର ଯାଇ ପିଆଜ ଫୁଟଣ ତେଲ ଏଗୁଡ଼ା ସବୁ ପକେଇକି ଭାଜିକି। ଖ ତାପରେ ଟିକେ ହାଲକା ପାଣି ଦେଇକି ଯେମିତି ଯାଇଟା ସିଝିବ ହାଲକା ସି ସାରିଲା ପରେ ଶାଗକୁ ପକି ସାରିଲା ପରେ ହାଲକା ଲୁଣ ପକେଇବୁ ସ୍ଵାଦ ଅନୁସାରେ ଆଉ। ପକେଇ ସାରିକି ଭଲସ ସିଝି ସାରିଲା ପରେ ହେଇଗଲା ଶାଗ।
ତାହେଲେ ତୋତେ ଆସଛେ ବେଇ।
ହୁଁ।
ଆଉ ମତେ କଳେ ମୁଁ ଶୁଣିଥିଲି ବଳେ ତୁ ବିରିୟାନୀ ବନେଇ ଶିଖିଛୁ
ହଁ ବିରିୟାନୀ ବି ବନେଇ ଶିଖିଛି।
ଆଉ କେମିତି କଣ ବିରିୟାନୀ ଟା ବନଉ ଟିକେ ମତେ କହିଲୁ?
ବିରିୟାନୀଟା ସେମିତି କଣ ଅଛି ଯେମିତି ଚିକେନ ଟାକୁ ଆମେ ଫାଷ୍ଟ ମାନେ କଣ ମ୍ୟାରିନେଟ୍ କରିକି ରଖିବା। ଆ ଭଜା ପିଆଜ ତାର ଯେତିକି ମସଲା ଅଛି ଚିକେନ ମସଲା, ଦହି ଆଉ ପୋଦିନା ପତ୍ର ସବୁ ମସଲା। ହଳଦୀ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ ସବୁ ମିଶେଇକି ମ୍ୟାରିନେଟ୍ କରିକି ରଖିଦେବୁ ତାକୁ ଅଧଘଣ୍ଟେ ପାଇଁ ତା ତାପରେ କଡ଼େଇରେ ତେଲ ଦେଇକି ଯୋଉ ମ୍ୟାରିନେଟ କରି ରଖିଥିବୁ ତାକୁ କୁ କଷିବୁ ଭଲ ଭାବରେ ସିଝିଲା ଯାଏ। ସେଟା ସିଝି ସାରିଲା ପରେ ଗୋଟେ ସାଇଡ଼ରେ ଯୋଉ ବିରିୟାନୀ ଚାଉଳଟା ଅଛି। ତାକୁ ସବୁ ଯେତିକି ଆମର ଉଁ ଶୁଖିଲା ଯେତିକି ଜିନିଷ ନାହିଁ। ସବୁ ଆମର କଣଟା ଡାଲଚିନି
ହଁ।
ସବୁ ଯେତିକି ଅଛି ସେ ପାଣିରେ ପକେଇକି ଗରମ କରିବୁ ପାଣିଟା ଫୁଟି ସାରିଲା ପରେ ଚାଉଳକୁ ଧୋଇକି ପକେଇବୁ ହାଲକା ଚାଉଳଟା ସିଝିବା ଦରକାର ହାଲକା ସିଝି ସାରିଲା ପରେ ତାପରେ ଗୋଟେ ଡିସ୍ସରେ ଚିକେନ୍ ଫାଷ୍ଟ ଦେବୁ। ତାପରେ ହଉଛି କିଛି ରାଇସ୍ ଦବୁ। ତାପରେ ହଉଛି ଫୁଡ଼ କଲର୍, ପିଆଜ ଭଜା ଆଉ ବିରିୟାନୀ ମସଲା ଆଉ ହଉଛି କାଜୁ ଯଦି କାଜୁକୁ ଦେଇପାରିବ ଘିଅ ବି ଦେଇପାରିବ। ଏମିତି ସବୁ ଦେଇକି ଆଉ ତାପରେ ଦମ ଦେଲେ ହେଇଗଲା ବିରିୟାନୀ ଆଉ। ହୁଁ ତାହେଲେ ଚିକେନ ଦେଲେ ଭଲ ଲାଗେ ଖାଇବାକୁ, ହୁଁ। ବହୁତ।
ଚିକେନ କିଏ ବନାଏ?
ହୁଁ ବୋଉ। ହୁଁ।
ହଉ। ହ ବୋଉ ବନାନ୍ତି ଘରେ। ଘରେ ବୋଉ ବିରିୟାନୀ ଫିରିୟାନୀ ଖାଆନ୍ତି ନା?
ନା ସେ କେବେ ଖାଏନି।
ଆଉ?
ଘରେ ବାପା, ମୁଁ ଆଉ ଦେଇର ଯଦି ଇଚ୍ଛା ହେଇଥିବ ସେ କିଛି କମ୍ ଖାଇବ ନହେଲେ ନାହିଁ ଆଉ ହେଉଛି ମୋ ଭାଇ ଆମେ ଏତିକି ଖାଉ ଆଉ। ବୋଉ ଙ୍କର ଏତେ ଇଣ୍ଟରେଷ୍ଟ ନଥାଏ ଖାଇବାକୁ। ହୁଁ।
ଆଉ କୋଉ ଦିନ ଗୋଟେ କରିକି ଦଉନୁ ଖାଇବା ଆମେ।
ହଉ ଆସ ଆଗେ ଏଆଡ଼େ ଖାଇବା।
ଡ଼ାକିଲେ ସିନା ଆମେ ଯିବୁ ନଡ଼ାକିଲେ କେମିତି ଯିବୁ?
ଡ଼ାକିବି କଣ ଆସିବ ତ ଡାକିବି କଣ?
ନ ଡ଼ାକିଲେ କେମିତି ଆସିବୁ?
ହଉ ଡ଼ାକିବା ଆଉ। ଆ କୁଆଡେ ଯିବା?
କୁଆଡେ ଗୋଟେ ଇଚ୍ଛା ହବ ତୁ କହିବୁ ସିଆଡେ ଯିବା ବୁଲିକି ଆସିବା।
ଓହଁ ଆମ ମୋର ଗୋଟେ ପ୍ରୋଗ୍ରମ୍ ଥିଲା ଯେ ଯିବା ପାଇଁ ପୁରୀ କିନ୍ତୁ ସେଇଟା ଟିକେ କ୍ୟାନସଲ୍ ହେଇଗଲା। କିଛିଟା ପ୍ରୋବ୍ଲେମ ପାଇଁ ଟିକେ କ୍ୟାନସେଲ ହେଇଗଲା ଆଉ। ହୁଁ, ହୁଁ। ନା ନା। ଯିବା ଦେଖିବା କେବେ। ଭଗବାନଙ୍କର ଇଚ୍ଛା ହବ ସେବେ ଆଉଥରେ ଯିବା ଆଉ
ପନ୍ଦର ଟେ ବାହାର କେ ଯାଅ ବୁଲା ବୁଲି କରିକି ଆସିବ।
ହୁଁ। ହ ଝିଅ ଟାକୁ ଧରିକି ଆସିବ ହଁ ଚାଲ ଯିବା କେଉଁଦିନ ଗୋଟେ ପ୍ଲାନିଂ କର ଯିବା।
ହୁଁ।
ଆଉ ଦେହ ପା ଭଲ ଅଛି?
ହଁ ଦେହ ପା ସେମିତି ଭଲ ଚାଲିଛି ଆଉ, ଏଇ ଗରମ ପାଇଁ ବେଶୀ ଚିଡ୍ ଚିଡ଼ା ଲାଗୁଛି।
ହଁ।
ହେଲେ ତ ଭଲ ମାନେ, ଆଉ ଶୀତ ଦିନ ହେଲେ ଟିକେ ଭଲ ଲାଗନ ତା ଗରମ ଟା ଅଧିକ ହଉଛି ନା ବିଠା ଟ ଅଧିକ ହଉଛି।
ହଁ।
ତ
ଆଉ ଆଉ କଣ କୁହ ତମେ କୁହ
ଆଉ କୋଉଥିରେ କଣ ଅନଲାଇନଁ ଫ ପକେଇନ ନା ପକେଇ ଚାକିରି ବାକିରିରେ
ନା ନା ମୁଁ କିଛି ପକେଇନି ଏବେ ପକେଇନି ପକେଇବା ଦେଖିବା ଟାଇମ୍ ତ ଅଛି ଆଉ
ନାଇଁ ଦେଖି ଯେତେବେଳେ ଚେଷ୍ଟା କରୁଥିବୁ ଦେଖୁଥବୁ ଅନଲାଇନରେ ଘର ମାନେ ପକେଇକି ଇଏ କରିବା ପାଇଁ କାହିଁକି ନା ଆଜିକାଲି ବହୁତ ପୋଷ୍ଟ ବାହାରୁଛି ନା ମୁଁ ବି ପକଉଛି ଯେ କିନ୍ତୁ ପଢାପଢି ଟିକେ ହେଇପାରୁନି ଆ ଏଜାମ ଟିକେ ମାନେ ଦେଲା ବେଳକୁ ନି ଆଉ ତାପରେ ବି ଆଜିକାଲି ହଁ ଯେତେ ମାନେ ମାର୍କ ରଖିଲେ ବି ମାନେ ବଟି ଯାଉଛି ଯୋଉମାନେ ସେମାନେ ହିଁ ମାନେପାଇଯାଉଛନ୍ତି। ସେଥିପାଇଁ ଇଚ୍ଛା ବି ହଉନି ଆଉ କୌଣସି ଜିନଷରେ ପକେଇବା
ହଁ
ଦେଖିବା କଣ କହୁଛି ଆଉ
ଆଉ ତୁ କେଉଠି କଣ କରିବୁ ବୋଲି ଭାବିଛୁ
ମୁଁ ଭାବୁଛି ଦେଖିବା ଚାକିରିୀ ବାକିରି କରିବା ପାଇଁ କଣ ହଉଛି ସେଆ ଦେଖିବା ଆଉ ଗୋଟେ ଅଲଗା ଜାଗାରେ ଗୋଟେ
ପ୍ର ଶା
ଟ ଆସିଲେ ତ ଭଲ କଥା ଆଉ
ହୁଁ ହୁଁ
ତୁବି ପକଉଥା ଦିନ ଦିନ ମାନେ ସବୁ ଇଏ ହଉଛି ନା ପକେଇଲେ ବି ଭଲ ଲାଗିବ ମାନେ ଗୋଟେ ହେଇଗଲେ ସେଟେଲ ହେଇଗଲେ ନିଜ ଗୋଟେ ଇଣ୍ଡି ସେପ ବି ଭଲ ଆଗେ ଆଗେ ମୋ ହିସାବରେ ଆଗେ କୋଉଠି ଗୋଟେ ଚାକିରି ଚାକିର ବାକିରି କରିକି ତାପରେ ପାଠ ପଢା କୁ ମାନେ କଣ୍ଟିନ୍ୟୁ କରିବୁ ସେଇଟା
ହ
କାଇଁ ଏପଟେ ଏକ୍ସପିରିସ ହେଇଯାଇଥିବ ଆଉ ସେପଟେ ପାଠ ପଢା ବି ମାନେ ଠିକ ଚାଲିଥିବ ଆଉ ଏ କାମ ସରିଲା ପରେ ସେ କାମ ବି ଆରମ୍ଭ
ହୁଁ ଆଉ କଣ କରୁଛୁ
ନାଇଁ କଣ କରିବି ତରେ କଥା ହୁଛି ଆଉ ତମେ ଶଖତି କଣ କରୁଛି
ସିଏ ତାର ଗରମରେ ଏପଟ ସେପଟ ହେଇକି ବୁଲୁଛି ତାର ହ ଅଛି ସେ ଖାଉନି ବି ଭଲସେ ବି ଆଉ ଏଇ ଗରମକୁ
ତାିକ ସେ ଏସି ଭିତରେ ପଶେଇଲେ ତା ଟେନ୍ ରଇଗିବ
ହୁଁ ଏସି ରେ ଏନି ଟାଇମ ଶୋଉଛି ତଥାପି ମାନେ ଖାଇବାସ ଭୁଲିଗଲାଣି ସେ ଆଉ ଖାଉନି ତାକୁ ଡେଲି ଡେଲି ଚିକେନ ଦରକାର
ଆଉ ଗୋଟେ କୁକୁଡ଼ା ଦୋକାନ ନେଇକି ରଖିଥିଲ ସେ ବ୍ୟ ବସିକ ଶିଖାଉଛୁ
ଦୋକାନ ରଖିଦେଲେ ସେ କୁକୁଡ଼ାମାନଙ୍କୁ ଖାଇବ ନା ମଣିଷମାନଙ୍କୁ ଏଠି ଯାଇକି ଭୋକିବ
ଆ ଶି ଖଏବ ହଁ ହଉ ତାହେଲେ ମୁଁ ରଖୁଛି ପରେ କଥା ହବ
ହଉଦଲେ